ହଁ କୁହନ୍ତୁ ହଁ କୁହନ୍ତୁ।
ହଁ କଣ କରୁଛ ଜୋରରେ କୁହ ବାପା ବା ଭଏସ ନ ଶୁବିନେ ଫେରେ କଟିଯିବ କଣ କରୁଛ?
ଛି ଆଉ। ଆଉ ଆପଣ?
ମୁଁ ବା ଏଇ ବସିଛି ମତେ ଆପଣ କାଇ କହୁଚୁଲୋ ମା ବାବା ତୁମେ କହ ମତେ ଆପଣ ଏତେ ଉପରକୁ କହନା ମତେ ଭଲ ଲାଗେନି ମୁଁ ମା ପରିକା ମତେ କାହିଁକି ଆପଣ କହୁଛୁ? ଏ ଏହେ ବସିଛି ଏଇ ଟିକେ ଆଣିଥିନୁ ମଗେଇଥିନୁ ଏଇ ବରା ଘୁଗୁନି ଟିକେ ଖାଇଦେଇ ବସିଚି ଅଟା ଚକ କୁଡିବି ତାପରେ କରିଥାନ୍ତୁ ମିଟିଂ ଥିଲା ଥା ହେଇଚି ତାଙ୍କ ସେଇ ଗ୍ରୁପରେ ସେଇଥିପାଇଁ କରିନଥିଲୁ ଆଉ ମୁଁ କହ ଝିଅ ସେଇ ନାଇଁ ମେସେଜ୍ କରିଥିଲା ଏଇଖିନୁ ମୁଁ କହିଲି କର ଆଉ ସନ୍ଧ୍ୟାବେଳେ କଣ ଖାଇଥିଲ ବାବା?
ମୁଁ ସନ୍ଧ୍ୟାବେଳେ ଭାଇ ସେ ଯାଇଥିଲା ରୋଲ ଟେ ଆଣିଦେଇଥିଲା ସେ ରୋଲ ଟା ଖାଇଥିଲି ଆଉ।
ଯ କ୍ଲିୟର କଥା ହବ ମତେ ଟିକେ ଭଏସ ଶୁଭୁନେଇ ତ
ଓହୋ କଣ ନେଟୱାର୍କ ପ୍ରୋବ୍ଲେମ୍ ହଉଛି କି ସିଆଡେ?
ମୋର ବୋଧେ ନେଟୱାର୍କ ପାଉନଥିବ ବର୍ଷା ହେଇଛି ମୁଁ ପଦାକୁ ଯାଏ।
ଓହୋ ନା ମୁଁ ତ ଜ ଏବେ ଜଣଙ୍କ ସହିତ କଥା ହଉଥିଲି ତାଙ୍କର ତ କିଛି ପ୍ରୋବ୍ଲେମ୍ ହେଇନି ତାହେଲେ ସିଆଡେ ହଉ କେତେ ବଲ
ତୁ ବନ୍ଦ କର। ହ୍ୟାଲୋ।
ହଁ କୁହନ୍ତୁ?
ହ୍ୟାଲୋ କଣ ହ୍ୟାଲୋ?
ହ୍ୟାଲୋ। ହଁ ହଁ ଆ ଯାଉନି ସାଉଣ୍ଡ ହ୍ୟାଲୋ।
ମା ବା ଚାଲିଚି। ତାଙ୍କ ଆଡୁ କଟିଗଲାଣି। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ପ
ନେଟ ନେଟୱାର୍କ ପ୍ରୋବ୍ଲେମ ଅଛି ନା କଣ ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ?
ହଁ ହଁ ଶୁଭିଲା।
ଓହୋ ନେଟ ନେଟ ନେଟୱାର୍କ ପ୍ରୋବ୍ଲେମ୍ ଥିବ ମତେ ତ ଶୁଭା ଯାଉଛି ସବୁ।
ସବୁ ଶୁଭା ଯାଉଛି ନା? ଆଉ ଆଚ୍ଛା ଆଚ୍ଛା ତମ ଭୟସ ଆମକୁ ଶୁଭୁନଥିଲା ତ ଏଇଟା ଝିଅ ସେ ନେଇ ହାଲ ହାଲ କରୁଥିଲା ଆ ଆଉ କଣ ପଢୁଛ ଏବେ ବା
ମୁଁ ଏବେ ଏଇ ପ୍ଲସ ଥ୍ରୀ କରଥିଲି ଆଉ। ଫାଷ୍ଟ ଇଅର ପ୍ଲସ୍ ଥ୍ରୀ।
ଫ୍ଲସ ଫ୍ଲସ ଥ୍ରୀ ଫାଷ୍ଟ ଇଅର ସେଇ ଯୋଉ ଭାଇ ସିଏ ଅଛନ୍ତି ମେଡସିନରେ ନୁହେଁ କି? ହଁ ହଁ ସେତ ସରିଗଲାଣି ବା କହୁଥିଲେ। ମୁଁ ବା ସବୁବେଳେ କଥା ହଁ ଆମେ ଆଜି ବି କଥା ହେଇଥିଲ ତାଙ୍କର ଗୋଟେ ବାକି ଥିଲା ବୋଲି ମୋ କତି କରଥିଲେ। ଆଉ ଠାକୁର ରଜ କିମିତି କଣ କଲ?
ରଜ ହଁ ସେମିତି ଏ ଏବର୍ଷ ଏତେ ବୁଲାବୁଲି କରନି। ରଜରେ ଖାଲି ସେଇ ଘରେ ବସିଥିଲି ଘର ପାଖ ଜଣେ ଦୋଳିିତେ କଥିଲା ଥରେ ଖାଲି ଯାଇଥିଲି ଦୋଳିରେ ଝୁଲିଥିଲି ଆଉ, ସେ ଥରେ।
ହଁ ଆଉ ଆଉ କଣ ହୁଏ?
ହଉ ରଜରେ କଣ ଆମ ଇଆଡେ କବାଡି ଫବାଡି ଖେଳ ହଉଥିଲା ଆଗେ ଏବେ ତ ସବୁ ବନ୍ଦ ହେଲାଣି ସମସ୍ତେ ମାନେ କାମ ବଳ ହେଲେଣି, ଆଉ ସେ ଛୋଟ ପିଲାମାନେ ଖାଲି ମୋବାଇଲରେ ପଶି ରହିଲେଣି ଆଉ
ହଁ ମେ ମେନେ ମୋବାଇଲରେ ଟାଇମ ଚାଲି ଯାଉଛି ତାଙ୍କର କେହି ଆଉ ଖେଳୁନାହାନ୍ତି। ଏଇ ତ ସବ
ହଁ ଆମେ ଯେତେବେଳେ ଛୋଟ ଥିଲୁ ଆମେ ମାନେ ବଡ଼ ପିଲାମାନେ କରିବେ ତାଙ୍କ ସହିତ ଆମେ ଯାଇକି ପଡିଆ ମାନେ ସେମାନେ ଖାଲି ଛିଡ଼ା ହେଇଥିବେ। ଆମେ ସେଇ ଜାଗା ସଫା କରିବୁ। ଉ ପାଣି ଦବୁ ଦିନ ମାନେ ତିନି ଥର ଯିବୁ ଜାଗାକୁ ଦେଖିବାକୁ କଣ କାମ ହେଲା ନା ହେଲାନି। ଏବେ ମାନେ ସେ ସବ ବୁ ସେ ଗେମ୍ ଆଡେ ପଳେଇଲେଣି ଏତେ କିଛି କେହି ଧ୍ୟାନ ଦଉନାହାନ୍ତି ଖାଲି ସେ ଦୋଳି ବେଳେ ଯୋଉ ପୁରା ସେ ଛୋଟ ପିଲାମାନେ ସେମାନେ ଆସଛନ୍ତି। ଆଉ ଏଇ କେହି ଆସୁନାହାନ୍ତି ଆଉ। ଆମ ବୟସରେ ଯିଏ ଅଧା ତ ଅଧା ପଢୁସନ୍ତି ଆଉ ଅଧା କାମକୁ ପଳେଇଲେଣି। ବାରେ
ହଁ। ଆମର ଏଠି କଣ କୁହନି ରଜରେ ହଉଛି ଆଗରୁ ମୁଁ ଯେତେବେଳେ ଛୋଟ ଥିଲି ମୁଁ କୋ ମୁଁ ଯେତେବେଳେ ଛୋଟ ଥିଲି ଆମ ସେଠି ହଉ ବିଶ୍ୱାସ କରିବନି ରାତିରୁ ମାନେ ମୋର ବୁଢ଼ୀ ମା ଯିଏ ହଳଦୀ ଫଳଦୀ ଲଗେଇଦବ ରାତିରୁ ସବୁ ରାତ ରୋଷେଇବାସ ହେଇଥିବ ସକାଳକୁ ଆଉ ଚୁଲି ଲାଗିବନି ଆମେ ସବୁ ଗାଧେଇ ପାନ ମେଚେ ବୁଢ଼ୀମା ଦବ, ନେଇକି ପୁରା ରଜ ଦୋଳି ଖେଳିମୁ ଯେ ଖେଳିମୁ ଯେ ପ୍ରତ୍ୟେକ ଘରେ ଡାକିବେ ଖାଇଆ ପାଇଁ। ପିଠା ପଣା ସବୁ ଖାଇମୁ। ଏବେତ ସେକଥା ନାହିଁ ବାଘୁଡ଼ି ଖେଳ ହୁଏ ସବୁ। ଏଇ ଯୋଉ ବାଜା ଗୋଟେ ଥାଏ ଡୁଙ୍ଗୁରା ଭଳିଆ ବଜାନ୍ତି ଏବେ ଆଉ ସେମିତି ନାଇଁ। ଏବେ ମାନେ ମୋର ବି ଗୋଟେ ଝିଅ ଅଛି, ରଜ କଣ ଜଣା ପଡୁନି। ତାର କିଛି ନାହିଁ ଡ୍ରେସ୍ ପିନ୍ଧିବାର ନାହିଁ। ଯୋଉମୁତିଆ ଉଠିଲା ସେଇମିତିଆ ଉଠିଲା, ଯୋଉମୁତି ପୁଣି କ୍ଲାସ କଲା ଫୋନରୁ କ୍ଲାସ କଲା, ଯୋଉମୁତିଆ ପଢ଼ିଲା ସେମତିଆ ପଢ଼ିଲା ସଇଲା। ପିଠାବି ସୁଧା ଆଜିକାଲି ଛୁଆ ପିଠା ବି ଭଲ
ହୁଁ। ଆଉ ଛୋଟବେଳେ ଆମେ ଯେତେବେଳେ ଛୋ-ଛୋଟ ଥିଲୁ ମୋ ମାଉସୀ ଘରେ ଯିବି, ସମସ୍ତଙ୍କ ଘରେ ବୁଲି ବୁଲି ଯାଇକି ପିଠା ଖାଇବି। ସେ ଡାକନ୍ତୁ ନ ଡାକନ୍ତୁ ଆଗେ ଯିବି ସେ ଡାକିବାକୁ ଲେଟ୍ କଲେ ବି ଆଗରୁ ଦୌଡି ପଳେଇବି।
ହଁ। ଏବେ ସେ କଥା ନାଇଁ, ଏବେ ଡାକିଲା ଏଳକୁ ପିଠା ଟେ ଖା, ନାନା ମୁଁ ପିଠା ଖାଇମିନି। ସେ ପିଠା ଗୁଡା କରନା। କିଏ ଦେଇଛି ଯଦି ହେ ତୁ ତୋର ଖା। ଆମେ ଖାଇମୁନୁ ଆଉ ଏବେଯେ ସେଇ ଦୋଳି ଖାଲି ଘରେ ଗୋଟେ ଛାତ ଦିହେରେ କଡ଼ିରେ ଗୋଟେ ଦୌ ଉଡି, ବନ୍ଧା ହେଇଚି। ଆମର ଗୋଟେ ନାତୁଣୀ ପୁତୁରା ର ଝିଅ ହେଲା ସେ ଦୌଡ଼ି ବନ୍ଧା ହେଇଛି, ଯେ ଏପର୍ଯ୍ୟନ୍ତ ସେ ଘର ହେଲା ଦିନୁ
ସେ-ସେ ଦୋଳିବି ଭା ସେଇ ଦୋଳିରେ ଯାହା ଟିକେ ଖେଲଦେଲା ଆଉ ଆଗ ବଳିଆ ର ଏବେ ତ ଖାଲି ମୋବାଇଲରେ ଟାଇମ ଯାଉଛି ଆଉ କଣ ଆମର ଘର ପାଖରେ ବିରଜା ଠାକୁର ଅଛନ୍ତି, ବିରଜା ଠାକୁର ଜାଣିଥିବ ନାଁ ଶୁଣିଥିବ ବିର ଯା, ଠାକୁର ଅଛନ୍ତି, ଦୁର୍ଗା ଅଷ୍ଟମୀରେ ମଇଁଷି ବଳି ବଳି
ହୁଁ ବଳି ପଡେ ଆପଣଙ୍କରେ ମଇଁଷି
ହଁ ମାନେ ଦୁର୍ଗା ବିରଜା ଅଷ୍ଟମୀ ଦିନ ବିରଜାଙ୍କ ପାଖରେ ପଡେ।
ଓହୋ।
ମଇଁଷି ବଳି ପଡ଼େ।
ହ ଆପଣ ଘର ପାଖରେ ମାନେ କିଛି ବଡ ଫଡ ପର୍ବ ହୁଏ?
ହଁ ଆମ ଘର ପାଖରେ ଏଇ ଯୋଉ ଆମ ଘର ପାଖରେ ସବୁ ଠାକୁର ଅଛନ୍ତି, ଗ୍ରାମ ଦେବତୀ ବିମଳା ଜଗନ୍ନାଥ, ଲ କ୍ଷ୍ମୀ ହନୁମାନ, ମାନେ ଆମର ଗାଁ ଟା ଗୋଲ ମଝିରେ ସବୁ ଠାକୁର ପୋଖରୀ ଠାକୁର ଗାଁ ଟା ପୁରା ଗୋଲ କୀର୍ତ୍ତନ ମଣ୍ଡପ ଅଛି, ଚଉରା ଅଛି ଶିବ ଠାକୁର ଅଛି। ଆଉ ହନୁମାନ ଅଛି, ଏଇ ସ୍ନାର୍ଣ୍ଣ ପୂର୍ଣ୍ଣିମା ଦିନ ଜଗ ଜଗନ୍ନାଥ ମାନେ ବଡ ବଡ଼ ଜଗନ୍ନାଥ ମୂର୍ତ୍ତି।
ମାନେ ପୁରା ସବୁ ଠାକୁର ସେଇ ଗାଁ ଗୋଟେ ଗାଁ ଭିତରେ
ଭିତରେ ଆମର ପଡା ସାହି ମାନେ ସାହିଟା ର ମଝିରେ କି ଗୋଟେ ପୋଖରୀ ଅଛି। ସେଇଠି ସବୁ ଠାକୁର ଅଛନ୍ତି। କାର୍ତ୍ତିକ ପୂର୍ଣ୍ଣମୀ ଦିନ, ଆମେ ସବୁ ନଦୀରୁ ଗାଧେଇ ଆସିବୁ କୀର୍ତ୍ତନ ହଉଥିବ ସେଠି ସବୁ ଠାକୁର ମନ୍ଦିର ଯ ମୁଁ ବୁଲିକି କୀର୍ତ୍ତନ ଦେଖିକି ଆସି କୀର୍ତନକ ଜୁଆର ହେଇକି ଆସିବୁ ରାତିରେ ବଡ କୀର୍ତ୍ତନ ହବ ପୁନେଇ ଦିନ ଖାଇବା ପିଇବା ସବୁ ହୁଏ, ଜୋରେ ଆଉ ଠା ସେ ହଉଛି କୀର୍ତ୍ତନ ମଣ୍ଡପ କଥା ଗଲା।
ହଁ।
ଜଗନ୍ନାଥ ଯିଏ ଅଛନ୍ତି ଏଇ ସ୍ନାନ ପୂର୍ଣ୍ଣିମା ଟା ହୁଏ, ରଥ ହୁଏ ନା ଏତେ ବଡ ଠାକୁରଙ୍କୁ ରଥ ତିଆରି କରିପାରନ୍ତେ ବଡ ମୂର୍ତ୍ତି ସେଇଥିପାଇଁ ସ୍ନାନ ପୂର୍ଣ୍ଣିମା ବଡ ବଡ ମୂର୍ତ୍ତି ଏମିତି ମୂର୍ତ୍ତି ମୁଁ ପୁରୀରେ ଦେଖିଛି ତାପରେ ମୁଁ ଏଠି ଦେଖୁିଛି। ଯେ ଆଉ କୋଉଠି ଏମତି, ଆଉ ଯୁଆଡେ ସବୁ ଦେଖିଛି କିନ୍ତୁ ଛୋଟ ଛୋଟ ମୂର୍ତ୍ତି। ଆମ ଏଠି କିନ୍ତୁ ବଡ ମୂର୍ତ୍ତି, ପୁରୀରେ ଦେଖିଛି ଆଉ ଏଠି ଦେଖିଛି। ଆଉ ଏତେ ବଡ ମୂର୍ତ୍ତି ମୁଁ କୋଉଠି ଦେଖିନି, ଏତେ ବଡ ମୂର୍ତ୍ତି କି ଗାଁ ଲୋକ ଆ
ମାନେ କହୁଛେ ବହୁତ ବଡ ଠାକୁର ବୋଲି ଆଉ ରଥ ଟାଣି ହୁଏନି।
ହଁ ରଥ କରିପାରିବେ ନାଇ ଏମାନେ କରିପାରନ୍ତିନି। ସେଇ ନାଇ ଗୋଟେ ସ୍ନାନ ମଣ୍ଡପ ହେଇଛି, ସେଇ ସ୍ନାନ ମଣ୍ଡପ ତାପରେ ଆସନ୍ତି ଆସିକିନି ଏଇ ପହରଦିନ ପଦାକୁ ବାହାରିବେ, ସ୍ନାନ ମଣ୍ଡପରେ ଗାଧେଇ ଦେବେ ବ୍ରାହ୍ମଣ ସବୁ ଆମର ଏ ଠି ଅଛନ୍ତି ଗାଧେଇ ଦେବେ, ଗାଧେଇ ଦେଇକି ଆଉ ମନ୍ଦିର ନେବେନି। ପନ୍ଦର ଦିନ ରଖିଦେବେ ଆମର ସେଇଠି ଗୋଟେ କ୍ଲବ ଘର ଅଛି।
ଓହୋ।
ଘର ପ୍ଲେଟ ଫ୍ଲେଟ ଏବେ ସବୁ କ୍ଲବ ଘରେ ତ ବାଗେଇ ଦଉଛନ୍ତି ନା ଗର୍ମେଣ୍ଟ। ସେଇ କ୍ଲବଘରେ ରହିବେ, ହ
ନାଇ ଗଭର୍ଣ୍ଣମେଣ୍ଟ ସବୁ ବାଗଉଛି ଆଉ, ଆମେ ସ୍କୁଲୁ ବାହାରିଲା ବେଳେ ସେଇଟା ସ୍କୁଲ କାମ ହେଲା ଏବେ ମୁଁ ଶୁଣିଥିଲି ମୋ ଭାଇ ଗୋଟେ କହୁଛି ତାଙ୍କ ଗୋଟେ କ୍ଲାସ ରୁମ ରେ ତିନିଟା ଏସି ଲାଗିଛି। ହ ଆମ ବେଳେ ଝରକା ଭଙ୍ଗା ଥିଲା, ସେ ଫ୍ୟାନ୍ ଫ୍ୟାନଟା ବୁଲିବ ଘଁ ଘଁ ସାଉଣ୍ଡ ହବ, ଝରକା ଭଙ୍ଗା।
ହଁ ଆଉ ସେଇ କ୍ଲବରେ ରହନ୍ତି ପନ୍ଦର ଦିନ ପରେ ଫରେ ଯାଇକି ତଳେ ରହନ୍ତି, ଆଉ ସିଙ୍ଗାସନକୁ ଯିବେନି। ମୁଁ ରଥରେ ଯାଉଉ ସମୟରେ ଠାକୁର ରହନ୍ତି ସେଇ ସମୟରେ ଆମର ଏଇ ମନ୍ଦିରରେ ସିଂହାସନ ଉପରୁ ଯିବେନି। କ୍ଲବ ଘରୁ ଯାଇକି ତଳେ ରହିବେ, ତଳେ ରହିବେ ଫେରେ ରଥ ଯେତେବେଳେ ବୁଲି ସାରିବେ ଯେତେବେଳେ ମାଉସୀ ମା ଘରୁ ଯିବେ ସେତ ଯାଇକି ବଡ ସିଂହାସନକୁ ଯିବେ ସେତେବେଳେ ଆମର ଏଠି ଜଗନ୍ନାଥ ସିଂହାସନ ଉପରକୁ ଯିବେ। ଜାଣିଲ?
ଓହୋ।
ହଁ ଦଶ ମିନିଟ୍ ହେଇଗଲେ ତମେ ସେ କାଟ କହିବ ମୁଁ-ମୁଁ ଦେଖା ହଉନି ମତେ ମୁଁ ପଦାରେ ଅଛି।
ହ
ମୁଁ ତାପରେ କହିଲେ ମୁଁ କାଟିଦେବି ଏପ ପଟୁ ତାପରେ ତମେ କରିବ ହଁ। ହଁ। ହଁ କହିଦବ ଭାଇ ସେମିତି କର ଆମେ ଆଉ ସେଇ ହୁଏ। ତାପରେ ସ ସବୁବେଳେ ସବୁବେଳେ ପାଇଁ ମଙ୍ଗଳବାର ସେ ଯେଉଁ ହନୁମାନ ଠାକୁର ଅଛନ୍ତି ସେ ହନୁମାନ ସ୍ଥାପନା କରିଥିଲେ ଆମରର ମୋର ଦେଢଶୁ ଶୁରଙ୍କ ନିଜ ପୁଅ, ସାନ ପୁତୁରା ତାଙ୍କର ଛୁଆ ପିଲା ହଉନଥିଲା। ସିଏ ମା ସିଏ ଆ ଗାଁରେ ସହଯୋଗ କରି ଗାଁରେ ବି ଦେଇଛନ୍ତି ସେ ହନୁମାନ ସ୍ଥାପନା କଲେ। ଆମେ ଆମେ ଦି ଜଣ ମାନେ ତମ ମଉସା ମୁଁ କି ଆମେ ସ ପ୍ରକଳ୍ପ ମାନେ ସ୍ଥାପନା କରିଥିଲେ ସେଠି ହନୁମାନ ପୂଜାରେ ତା ପରେ ଆମର ଦିଥର ହନୁମାନ ପୂଜା ହୁଏ, ଥରେ ଯୋଉ ଦିନ ସ୍ଥାପନା ହେଇଥିଲା ସେଦିନ ପୁ ଯା ହବ ଜାନୁଆରୀ ଅଠେଇଶ ତାରିଖ ଦିନ ଫେର ଏପ୍ରିଲ ଚଉଦ ତାରିଖ ଦିନ ତାଙ୍କ ଜନ୍ମଦିନ ଫେର ପୂଜା ହୁଏ, ଆମେ ସ ହଁ ଆମେ ସଙ୍କଳ୍ପପରେ ବସୁ ଆ ସେଇ ମନ୍ଦିର କ ଏଥିରେ ଆମେ ବସୁ ହନୁମାନ କତିରେ। କୀର୍ତ୍ତନ ମନ୍ଦିର କତିରେ ହ ହଉ ମୁଁ କାଟିଦିଏ ତମେ ସେପଟରୁ ସାଙ୍ଗେ ସାଙ୍ଗେ କରିବ?
ଆଜ୍ଞା ଆଜ୍ଞା।
ହ ି ଯେ ଦଖି ନହି